ହାଲୋ।
ହଁ।
ଆଜ୍ଞା ନମସ୍କାର
ନମସ୍କାର।
କଣ କରୁଚନ୍ତି?
କିଛି ନାହିଁ ଏବେ ଖିଆ ପିଆ ସଇଲା।
ଆଛ‌
ଆଜି ପଖାଳ ଭାତ ଆଉ ମ ଭଜା ।
ପଖାଳ ଖାଇସାରିଲେଣି ଆପଣ?
ଆ ଆଉ ଆପଣଙ୍କ ଝିଅ ସ୍କୁଲ ଯାଇଚି ନା ଘରେ ଅଛି?
ନାଇଁ ତାର ସବୁ ଶନିବାର ରବିବାର ଛୁଟି ଶନିବାର ଗୋଟେ ମାନେ ନର୍ସରିରୁ ଏଲ କେ ଜି
ଆଚ୍ଛା ଆଛା।
ହୁଁ।
ଆଉ ଏତେ କଣ କଣ କରୁଚନ୍ତି?
କିଛି ନାହିଁ ଏବେ ଏମିତି ଟାଇମ୍ ତ ପଳେଇ ଯାଉଛି ଘର କାମ ଇଏରେ ଆଉ।
ଆଜ୍ଞା। ଆଉ।
କୁହନ୍ତୁ।
ଆଜ୍ଞା ଆପଣ ମତେ ମାନେ ଆଗରୁ କଣ ଏତେ ନେଟ କର ହଉଥିଲା କି?
ନା ଆଗରୁ ତ ଫୋନ ହିଁ ନଥିଲା ନେଟ ଏତ ଦୂରର କଥା। ଲ୍ୟାଣ୍ଡଲାଇନ ଫୋନ କୋଉଠି ଗୋଟେ ଗୋଟେ କୋଉଠି ଦୋକାନମାନଙ୍କ ରେ ଥିବ ସେଇଠି
ତ ଏବେ ତ ନେଟ ର ମାନେ ନେଟ୍ ବିନା ଲୋ ଲୋକ ଆଉ ବଞ୍ଚି ପାରୁନାହାନ୍ତି।
ନିହାତି ନେ ଏବେକା ଟାଇମରେ ଲୋକମାନୋନ ନେଟ୍ ପାଇଁ ବଞ୍ଚୁଛନ୍ତି ମାନେ ନେଟ୍ ଦରକାର ବୋଲି ଲୋକମାନେ ବଞ୍ଚୁଛନ୍ତି।
ଆଜ୍ଞା ନିହାତି ଇପଣ ଯେଉଟା କହିଲ ଠିକ କଥା ନେଟ ପାଇଁ ତ ଲୋକ ବଞ୍ଚୁଛନ୍ତି। ନେଟ ଟା ଆମ ମାନ ଙ୍କୁ ମାନେ ସୁବିଧା କରିଛି ନା କିଛି ଅସୁବିଧା କରିଛି?
ହଁ। ନେଟ ରେ ସୁବିଧା ତ ଆମକୁ ବହୁତ ପ୍ରକାର ଜିନିଷ ମିଳିଯାଉଛି। ମାନେ ଆମେ ଆଗରୁ ଗୋଟେ ରେଜଲ୍ଟ ଦେଖନ୍ତୁ ଆମ ରେଲ୍ଟ ହେଲେ ଆମ ସ୍କୁଲ କୁ ଯିବାକୁ ପଡୁଥିଲା। ସ୍କୁଲରେ ଯାଇକିନା ଆମେ ଦେଖୁ ସ୍କୁଲ ସେଠି ଯାଇ ଆମେ ଦେଖୁ ଏବେ କିନ୍ତୁ ହେଇଗ ଫୋନରେ ଦେଖ ରେଜଲ୍ଟ କଣ କେମିତି ହେଲାଣି କାହାର କେତେ ମାର୍କ ରହିଛି ସବୁ ଜିନିଷ ଆମେ ଜାଣିପାରୁ। ଆଉ ମାନେ ମାନେ ନେଟ୍ ଦ୍ଵାରା ତ ଆମେ ମାନେ ଆମର କିଛି ବି ଡକୁମେଟ ଆମର ପକେଇବାର ଅଛି କିଛି ବି ଫର୍ମ ପକେଇବାର ଅଛି ଆଗରୁ ଫର୍ମ ଫିଲପ କରାହଉଥିଲା ସେଇ ତାକୁ ଦିଆହଉଥିଲା ପୋଷ୍ଟାଲ ରେ ପଡୁଥିଲା ଏବେ ତ ନେଟ ମାଧ୍ୟ୍ୟମରେ ସ ସବୁ ଜିନିଷ ହେଇଯାଉଛି
ଆଜ୍ଞା ଏବେ ଆଉ ମାନେ ଝିଞ୍ଝଟବ ହିଁ ନାହିଁ ମାନେ
ଏବେ କିଛିର ବି ଟେନସନ ନାହିଁ ଯାହାବି ଆପଣ ଗୋଟ ଚନ୍ତି ଯଉ ବି ଯାହାବ ଫର୍ମ ହଉ ଯୋଉ ବି ଜିନିଷ ହଉ ଆପଣ ଉମ ମାନେ ଘରେ ବସିକି ଫୋନ ମାଧ୍ୟମରେ ନେଟ୍ ଅଛି ତ ସବୁ ଅଛି କିଛି ଆଉ ଦରକାର କାର ନାହିଁ କାହାକୁ ବି ଆଗରୁ ଦେହ ଖରାପ ହଉ ଥିଲେ ଧର କିଏ କାହା ଘରେ କିଏ ମରିଗଲେ ତ ଲୋକମାନେ ଦୋକାନ କୁ ଯାଇ ସେଠି ଫୋନ କରୁ ଏବେ ସାଙ୍ଗେ ସାଙ୍ଗେ ଲୋକମାନେ ଫୋନ କରିଦଉଛନ୍ତି ଏ ମାନେ ସେମାନଙ୍କ ପା ସେମାନେ ଆମ ପାଖକୁ ପହଞ୍ଚିବାକୁ ତାଙ୍କୁ ଟାଇମ ଲାଗୁଥିଲା କାହିଁକିନା ଆମେ ତାଙ୍କୁ ଗୋଟେ ଦିନ ଜଣେଇବୁ ସେମାନେ ଗୋଟେ ଦିନ ଟିକେଟ୍ କରି ଯଦି ଦୂରରେ ରହିଛନ୍ତି ଟିକେଟ୍ କରିବେ ତାପରେ ସେମାନେ ଆସିବେ କିନ୍ତୁ ଏବେ କଣ ସାଙ୍ଗସଙ୍ଗ ଫୋନ୍ କଲେ ସେମାନେ ବି ସାଙ୍ଗ ସାଙ୍ଗ ବୁକିଂ କରିଦଉଛନ୍ତି ତ ସାଙ୍ଗ ସାଙ୍ଗ ଆସିକି ସେଇ ଦିନ ଆସିକି ପହଞ୍ଚିବ ହୁଏ ତ ଟିକେ ଲେଟ୍ ହଉଛି କିନ୍ତୁ ସାଙ୍ଗେ ସାଙ୍ଗେ ଆସିକି ପହ
ଆଜ୍ଞା ଆଜ୍ଞା ସେଇଟା ତୁ ଛାଡନ୍ତୁ ଆଗରୁ ବି ଥିବେ ଲୋକ ମାନେ ଯିଏ ବାହାରେ ଯାଇକି ରହୁଥିଲେ ତାଙ୍କ ସହିତ ମାନେ ଦେଖିବା ତ ଦୂରରକଥା ତାଙ୍କ ସହିତ କଥା ହବା ପାଇଁ ବି ଲୋକଙ୍କୁ କେତେ ଦିନ ଲାଗିଯାଏ ବହୁତ କଷ୍ଟ ହଉଥିଲା ଏବେ କିନ୍ତୁ ନି ନେଟ ସାହାଯ୍ୟ ରେ ହୋଉ କେତେ ସୁବିଧାରେ ମନେ
ହଁ ଏବେ ତ ଘରେ ବସି ଭିଡିଓ କଲ୍ କଲେ ଯେମତି ଲାଗୁଛି ଲୋକଟା ଆମ ପାଖରେ ଅଛି କି କିଛି କାହାର ବି ସୁବିଧା ଅସୁବିଧା ହଉ ସାଙ୍ଗେ ସାଙ୍ଗେ ଭିଡିଓ କ କଲୁ ଦେଖିବା କଣ ହେଇଛି ତ ସାଙ୍ଗ ସାଙ୍ଗେ ସାଙ୍ଗେ ଆମେ ସେ ଜିନିଷ ଟା କଥା ହେଇଯାଉଛେ ଦେଖିପାରୁଛେ ଲୋକର କଣ ହେଇଛି କଣ ନାହିଁ ସୁବିଧା ଅସୁ ସୁବିଧା ସବୁ ଜିନିଷ ଆମେ ଜାଣିପାରୁଚେ।
ଲୋକଙ୍କୁ ସାଙ୍ଗେ ସାଙ୍ଗେ ଦେଖି ପାରୁଛେ କଥାବାର୍ତ୍ତା ସବୁ ଭଲ ମନ୍ଦ ସମସ୍ତେ ବୁଝିପାରୁଛନ୍ତି ଘ ବସିକି କୁଆଡେ ଯିବାର ବି ଚିନ୍ତା ନାହିଁ ଘରେ ବସିଲେ ନର୍ମାଲ ଖାଲି ଫୋନ ଦେ କରିଦେଲେ ସବୁ କିଛି ଜାଣି ହଉଚି।
ହଁ।
ଆପଣ ଦେଖିଥିବେ ଆମେ ଧର ଯୁଆଡେ ବୁଲିବାକୁ ଜି ଯାଉ ବାଟ ଜାଣ ନଥାଉ ନୂଆ ଜାଗା ଆମେ କଣ କରୁ ଲୋକମାନଙ୍କୁ ପଚାରି ପଚାରି ଯାଉ ଯେ ଭାଇ ଏଇ ଜାଗା ଟା କୋଉଠି ଆର ବାଟ ଟା କୋଉଠି କୋଉ ପଟେ ଗଲେ ମିଳିବ କିନ୍ତୁ ଏବେ ଦେଖିବେ ଲୋକମାନେ କାହାକୁ ପଚାରୁ ସେ ଗୁଗଲ ମ୍ୟାପ ଅନ୍ କରିଦେଲେ ସେଟୋଟା ଦେ ଥିଲେ ଚାଲିଲେ କାହାକୁ କିଛି ପଚାରିବାର ନାହିଁ କି ବାଟରେ କୋଉଠି ରହିବାର ନାହିଁ କେତେ ପ୍ରକାର ସୁବିଧା ଧା ମିଳୁଛି ହ
ସବୁ ଜିନିଷ ଏବେ କୋଉ ବି ଜିନିଷ ଏମିତି ନାହିଁ ଯେ ମାନେ ଆମେ ନେଟ୍ ବିନା କରୁନେ ଏବେ ମନ ମାନେ ନେଟ୍ ଟା ଏମିତି ଦରକାର ହେଇଗଲାଣି ନି ନର୍ମାଲ ମାନେ ଆମେ ଛୋଟ ଛୁଆଠୁ ବଡ ଯାଏ ଯୋଉ ବି ଜିନିଷ ହଉ ଡାକ୍ତରଖାନା ହ ହଉ କି ଉ ଟ୍ରେନ୍ ଟିକେଟ ହଉ ମୁଭି ଟିକେଟ ହଉ ଯାହାବି ଫିଲ୍ମ ଦେଖିବାକୁ ବି ଆଗ ଆଗରୁ ଯଉ ମାନେ ହଲ କୁ ଲୋକ ଯାଉଥିଲେ ସେଠି ଯାଇକି ସାଙ୍ଗେ ସାଙ୍ଗେ ଟିକେଟ ବୁକିଂ କରୁଥିଲେ ତାପରେ ଯା ଦେଖିବାକୁଥିଲେ ଏବେ ତ ହେଇ କାଲି ହଲ ରେ ପଡିବ ଆମେ କୋଉ ସୋ ଟା ଦେଖିବା କ ଟାଇମ ରେ ସୋ ଟା ଦେଖିବା ସେଇ ହିସାବରେ ଆମେ ଘରେ ବସି ସାଙ୍ଗେ ସାଙ୍ଗେ କୋଉ ସିଟ ରେ ବି ଆମେ ବସିବା ସେଇଟାକୁ ବି ଆମେ ସିଲେକ୍ଟ କରିକି ମାରି ପାରୁଚେ ଏମିତି କଣ ଆମେ ସେଠିକି ଯାଇକି ଦେଖୁଥିଲେ କୋଉ ସିଟ କଣ କେମିତି ପଡିବ ସେଇଟା ବି ଆମକୁ ଏତେ ଭଲରେ ଜଣା ନଥିଲା। କିନ୍ତୁ ଏବେ ପୁରା ଫୋନ ମାଧ୍ୟମରେ ପୁରା ସିଟ ର ଆସି ଯାଉଛି ଡିଜାଇନ ତ ଆପଣ କୋଉ ସିଟ୍ ରେ ବସିବେ ସେଇଡାକୁ ଙ୍କୁ ଆପଣ ସିଲେକ୍ଟ କରିପାରିଲେ ସାଙ୍ଗ ସାଙ୍ଗ ବୁକିଙ୍ଗବି ଜିନ୍ସ କରିପାରିଲେ ଆରାମ୍ ସେ ଯାଇକିନା ଆପଣ ବାସ୍ ଖାଲି ବି ଫୋନ ଦେଖେଇ ଦେଲେ ସେ ଆପଣଙ୍କୁ ଏଣ୍ଟ୍ରି କରଦେବେ ଆପଣ ଯାଇ କି ବସିକିନା ଦେଖିବେ।
ଆଉ ବି ଦେଖିବେ ନେଟ ର କେତେ ସୁବିଧା ମିଳୁଚି ନା ନାଇଁ। ଆଗରୁ ମାନେ ଲୋକୋ ଯଦି ଗୋଟେ ସିଲେଇ ଶିଖିବାର ବି ଅଛି। ନାଇଁ କି କାହା ପାଖକୁ ଯାଇକି ସିଲେଇ ଶିଖୁଥିଲେ ତାଙ୍କୁ ପଇସା ଦଉଥିଲେ କି କଁ କରୁଥିଲେ ଏବେ କିନ୍ତୁ କଣ ଅନଲାଇନରେ ମାନେ ୟୁଟ୍ୟୁବ୍ ଖୋଲିଦେଲେ ସବୁ ମିଳି ଥିବ ଯେତେ ପ୍ରକାରର ଡିଜାଇନ ଯାହା ଆପଣ ଖୋଜିବେ ଯାହା ମାରିବେ
ହଁ ହଁ ଯୋଉ ବି ଭାଷା ଖୋଜୋନ୍ତୁ ସିଏ ଗୋଟେ ଏମିତି ଆପ୍ ଟେ ଯୋଉ ଭାଷା ବି ଆପଣ ଖୋଯୋନ୍ତୁ ତା ଦେହରେ ମାରିବେ ତ ତା ଦେହରେ ଆରାମ ସେ ଆପଣ ଜାଣି ପାରିବେ ସବୁ ଜିନିଷ କିଛି ଆପଣଙ୍କୁ କୋଉ ଥରେ ପ୍ରୋ ମାନେ ଅସୁବିଧା ହବନି ପୁରା ପ୍ର ପ୍ରତିଟି ଷ୍ଟେପ୍ୱାଇଜ୍ ସିଏ ପୁରା ସେମିତି ପୁରା ଥିବ ଆପଣ କିଛି ମାନେ ଆଉ ଅସୁବିଧା ଲାଗିବନି। ନା ଆପଣଙ୍କୁ
ନାଇଁ ଘରେ ବସିକି ଆପଣ ମାନେ ଯଦି ଚାହିଁବେ କିଛି ଏକ୍ସଟ୍ରା କରିବା ପାଇଁ ତ ୟୁଟ୍ୟୁବ ହୋଉଛି ବେଷ୍ଟ ମାଧ୍ୟମ ମାନେ ତା ଦେହରୁ ଶିଖିକି ଆପଣ ସବୁ କରିବେ ଆପଣ ଦେଖିଥିବେ କେତେ ମେକପ୍ ଆଟିଷ୍ଟି ମାନେ ଏଇ ଯୋଉ ମେକପ୍ ଯୋଉ ମାନେ ଦଉଚନ୍ତି। ସେମାନେ ଆଗୁରୁ ଗୋଟେ ଗୋଟେ ମେକପ୍ ଜଣେ ଜଣେ ଥିଲେ ମାନେ ୟୁଟ୍ୟୁବ ରୁ ଦେଖି ଦେଖି ମାନେ ଏବେ ସେମାନେ ଏତେ ଉ ଉପୁରୁକୁ ଉଠିଗଲେଣି ଯେ ମାନେ ଏବେ ତାଙ୍କ ରୋଜଗାର ମାନେ ତାଙ୍କୁ ଏବେ ଲୋକ ଦେଖୁଛ ଚନ୍ତି ସିଏ ଆଗରୁ ଲୋକଙ୍କୁ ଦେଖିକି ଶିଖୁଥିଲେ ଏବେ ତା ସବୁ ଲୋକୋ ଦେଖୁଚନ୍ତି। ସେ ସେଇଭଳି ଭାବରେ ମାନେ ଗାଇଡ ହେଇଛନ୍ତି ମାନେ ଏମିତି ଶିଖିଛନ୍ତି। ତାଙ୍କୁ ଏବେ ଲୋକ ଦେଖୁଛନ୍ତି ନା କିନ୍ତୁ ସାର୍ ବି ଆମକୁ ବହୁତ ସାହାଯ୍ୟ ମିଳୁଛି ଆଗରୁ ଲୋକ ଡ୍ରେସ୍ କିଣିବାକୁ ଯାଉଥିଲେ ବଜାରକୁ।
ବଜାରରୁ କିଣୁଥିଲେ ଏବେ ଘରେ ବସିକି ହଜାରେ ଡ୍ରେସ ଦେଖିନି ନା ଦୋକାନୀ ବାଲା ଚିଡୁଚି। ନା ଲୋକ ଯିଏ ଦେଖୁଚି।ତା ମନକୁ ଯୋଉଟା ପସନ୍ଦ ଆସିବ ସିଏ ସେ ପର୍ଯ୍ୟନ୍ତ ଯାଏ ଦେଖିଛି। ଚାଲୁଚି। ଦେଖି ଚାଲିଲା। ତାକୁ ଯଦି ତା ଭିତରୁ କିଛି ପସନ୍ଦ ନ ଆସିଲା ବି ନ କିଣିଲେ ବି କି କିଛି ନାଇଁ କିଛି କରିବାର ନାଇଁ। ଯଦି ପସନ୍ଦ ଆସିଗଲା ତ କିଣି ଦଉଚି କିଣିଦେଲେ କଣ ହେଲା ତାକୁ ବାହାରକୁ କୁଆଡ଼େ ଯିବାକୁ ପଡିଲାନି ଘରେ ବସିଲା ତାର ଡେଲିଭରି ବଏ ଆସିଲା ତାକୁ ଦେଇ କି ଗଲା।
ହୁଁ।
କେତେ ସୁବିଧା ହେଲା କେତେ
ବହୁତ ଜିନିଷ ନେଟ୍ ଆମକୁ ବହୁତ ସୁବିଧା ଦଉଚି ନେଟ ର ମାନେ ଯେତିକି ଆମକୁ ମାନେ
କୋହୁନାହାନ୍ତି।
ନର୍ମାଲ ଗୋଟେ ଆପଣ ଦେଖ ହଁ ସ ସବୁ ଜିନିଷ। ଘରେ ଯେତିକି ଟାଇମ ରେ ଖାଉଥିବେ ପିଉଥିବେ ଆପଣ ଡ୍ରେସ ସିଲେକ୍ଟ କଲେ ବାସ୍ ଆପଣଙ୍କ ପାଖରେ ଆସିକିନା ପହଞ୍ଚି।
ଆଜ୍ଞା ଆଜ୍ଞା ନିହାତି ଏମିତି ତି ହେଲେ ଦୋକାନ ବଜାର କେତେ ବୁଲିବାକୁ ପଡୁଥିଲା ଆଉ ଯଦି ଗୋଟେ ଦୋକାନ କୁ ଯାଇଚୁ ଦଶ ପ୍ରକାର ଜିନିଷ ଦେଖିଲୁଣି ନ ଆଣିଲେ ବି ସେଠି ଗୋଟେ ଖରାପ ଲାଗୁଥିଲା ସେ ଏତେ ଜିନିଷ ଦେଖିଲି ଗୋଟେ ଜିନିଷ ନେବିନି ତାପରେ ଦୋକାନୀ ବାଲା ବି ଜଣେ କଣ ଥାଆନ୍ତି ନା ଚିଡି ଚିଡି ଚିଡି ଚିଡି ହୁଅନ୍ତି ଏତେ ଦେଖେଇଲୁଣି ଗୋଟେ ବି ପସନ୍ଦ ଆସୁନି।
ହଁ ନିହାତି
କେତେ ପ୍ରକାର ସୁବିଧା ମିଳୁଛି।
ବହୁତ ଜିନିଷ ସୁବିଧା ନେଟ ରେ ଆପଣ ଗୋଟେ ସାମାନେ ଦେଖନ୍ତୁ ଧର ଆପଣ ଫିଲ୍ମ ଟା ଦେଖି ନାହାନ୍ତି କି ଆପଣଙ୍କୁ ଇଛା ହେଲା ଦେଖିବା ପାଇଁ ଆପଣ ସାଙ୍ଗେ ସାଙ୍ଗେ ସେ ଫିଲ୍ମ ନାଁ ମାରିଦେଲେ ବାସ୍ ଆପଣଙ୍କ ପାଖରେ ପହଞ୍ଚିଗଲା ଫିଲିମ୍ ଆପଣ ଆରାମସ ବସିକିନା ଘରେ ବସିକି ଦେଖିଲେ କିଛି କୁଆଡେ କୋଉଠିକି ଯିବେ ନାହିଁ ଯେକୌଣସି ଗୀତ ଗ ରିଲିଜ ହଉ କି ଯାହା ବି ହଉ କି କୌଣସି ପାଠର ଯଦି ଅସୁବିଧା ହେଲା ଆପଣ ଯୋଉ କୋଉଥିରେ ବି ଡାଉଟ୍ ରହିଲା ଆପଣ ସାଙ୍ଗେ ସାଙ୍ଗେ ଫୋନରେ ମାରିଦଲେ ବାସ୍ ନେଟ୍ ଅଛି ତ ଫୋନରେ ଆପଣ ଦେଖିଲେ ଆରାମସ ଆପଣ ଷ୍ଟେପ ୱାଇଯ ବି ଜିନିଷ ବି ବୁଝି ପାରିଲେ ଆପଣଙ୍କୁ ମାନେ ଆଉ କିଛିର ଅସୁବିଧା ନା ମାନେ ପାଠ ପାଇଁ ବି କାମରେ ଆସୁଛି ଆମେ କୋଉ କୌଣସି କାମ କରିବାହ ସେଥିରେ ବି କାମରେ ଆସୁଛି କୁଆଡେ ଯିବାର ଅଛି ସେଥିରେ ବି କାମରେ ଆସୁଛି ନେଟ୍ ଟା ଆମର ନିହାତି ତେଣୁ ଫୋନ ରେ ଟିକେ ନେଟ୍ ଟା ମାନେ ଯୋଉଟା ବାହାରିଛି ତ ନେଟ୍ ଟା ରହିବା ଟା ନିହାତି ଦରକାର।
ଆଜ୍ଞ ନିହାତି।
ଥିଲା ଲୋକ ଏତେ ମାନେ ଚାଲାକ ହଉନଥିଲେ ମାନେ ଲୋକ କଣ ବା ସେଇଠିକ ଭିତରେ ତାଙ୍କ କରି ଚାରି ପାଟଖରେ ଯେତିକି ଜିନିଷ ସେତିକି ଜିନିଷ ଜାଣୁଥିଲେ ଏବେ ବା ମାନେ ନ ଯାଇକି ନ ବି ସେମାନେ ବହୁତ ସାରା ଜିନିଷ ଶିଖି ସବୁ ଜିନିଷ ଜାଣିପାରଛନ୍ତି କୋଉଠି କଣ ହ ହଉଛି ସବୁ ଜିନିଷ ଆଗରୁ ବାତ୍ୟା ସେମାନେ ଗୋଟେ ଦେଖନ୍ତୁ ବାତ୍ୟା କେଡେ ବଡ ମହାବାତ୍ୟା ଟେ ଗଲା ସେ ବାତ୍ୟାରେ ମାନେ କ କି ସେ କିଛି ହଁ ସତର୍କ ହେଇଯାଇଥାନ୍ତେ ଏତେ ଲୋକ ମରି ନଥାନ୍ତେ ତ ମାନେ ସିଏ ବାସ ରେ ରେଡିଓରେ ଯାହା ଯାହା ଘରେ ରେଡିଓ ଅଛି ସେମାନେ ଦେଖିଲେ। ତ ଆମେ କଣ ଫୋନ ଥିବା ଦ୍ଵାରା ଆମେ ନେଟ ଥିଲେ ଆମେ ସେ ସବୁ ଆଗରୁ ଜାଣି ପାରିଥାନ୍ତେ ସତର୍କ ହେଇ ପାରିଥାନ୍ତେ ଏତେ ଆମର କ୍ଷୟକ୍ଷତି ହେଇନଥାନ୍ତା ସେ ମହା ବାତ୍ୟାରେ ବହୁତ ଜିନିଷ କ୍ଷୟକ୍ଷତି ହେଇଯାଇଛି ବହୁତ ହଁ ହଉ ଠିକ ଅଛି ହଉ ମୁଁ ରଖୁଛି ମୋର ଟିକେ କାମ ଅଛି।
ଆପଣଙ୍କ ସହିତ କଥା ଆଜ୍ଞା ଆଜ୍ଞା।